ରଜରେ କଣ ପ୍ରସ୍ତୁତି ଚାଲିଛି।
ଭଲ ଅଛି ରେ ରଜ ଆସିଲେ ମନ ଟା ଖୁସି ହୋଇଯାଏ। ଘରେ ସବୁଠି ସଫା ସୁତରା ହୁଏ। ମା ପିଠା ପାଇଁ ଚାଉଳ ଭିଯାଇ ରଖିଛନ୍ତି।
ଆମ ଘରେ ମଧ୍ୟ ସେଇ ଅବସ୍ଥା। ମୋ ଭଉଣୀ ନୂଆ ଡ୍ରେସ୍ କିଣିଛି ସେ
। । । ତୁମେ ଏବେ କଣ କରୁଛ।
ମତେ ଶୁଭା ଯାଉନଥିଲା।
ଆଛା ପର ପର୍ବପମ୍ବରାକୁ ଜୀବନ୍ତ ରଖିବା ଦରକାର।
ତ ରଖିବା। ତୁ ଜାଣିଛୁ କି ରଜ କାହିଁକି ପାଳନ କରାଯାଏ?
ହଁ ରେ। ରଜ ପର୍ବ ମାନେ ଖୁସି ମଜା ଓ ପରମ୍ପରାର ପର୍ବ ଓଡିଶାର ଲୋକେ ବହୁତ ଅ ଧୁମଧାମ ରେ ପାଳନ କରନ୍ତି।
ତୁ ଜାଣିଛୁ ରଜ କାହିଁକି ପାଳନ କରାଯାଏ?
ହଁ କୁହାଯାଏ ଯେ ଏଇ ସମୟରେ ପୃଥିବୀ ମା ରଜସ୍ପଳା ହୁଅନ୍ତି। ସେଥିପାଇଁ ରଜ ପାଳନ କରାଯାଏ।
ଠିକ କହିଲୁ ଆମ ଶିକ୍ଷକ ମଧ୍ୟ ଏହି କ ଏହି କଥା କହୁଥିଲେ ଏହା ପ୍ରକୃତି ପ୍ରତି ସମ୍ମାନର ପର୍ବ।
। ଉଁ ସହର ଲୋକ ଏହି ରଜରେ ବ୍ୟସ୍ତ ହୋଇ ରୁହନ୍ତି ତେଣୁ ରଜ ସହରରେ ଏତେ ଭଲରେ ପାଳନ କରାଯାଇପାରେ ନାହିଁ।
ଆମ ଗାଁ ରେ ବଡ ଆମ୍ବ ଗଛ ଆରେ ଦୋଳି ବନ୍ଧାଯାଏ, ସନ୍ଧ୍ୟାବେଳେ ସମସ୍ତେ ମିଶି ସେଠାରେ ଗୀତ ଗାଆନ୍ତି।
ହଁ ରଜ ଗୀତ ଶୁଣିଲେ ମନ ଖୁସି ହୋଇଯାଏ, ବନସ୍ତେ ଡାକିଲା ଗଜ। ଗୀତଟା ମତେ ବହୁତ ଭଲ ଲାଗେ।
ମତେ ମଧ୍ୟ, ରଜ ଦିନରେ ପୋଡ଼ପିଠା ଖାଇବାର ମଜା ଅଲଗା ଥାଏ। ତୋ ଘରେ କେଉଁ ପିଠା ହୁଏ?
ଆମ ଘରେ ବି ପୋଡ଼ ପିଠା, ମଣ୍ଡା ପିଠା, କାକେରା ପିଠା, ଆରିସା ପିଠା, ସବୁ ପିଠା ତିଆରି କରାଯାଏ।
ଆମ ଘରେ ମଧ୍ୟ ପୋଡ଼ ପିଠା ହୁଏ, ମୋ ମା ବହୁତ ସ୍ଵାଦିଷ୍ଟ କରିଥାନ୍ତି। ରଜରେ ଆସିଲେ ଘରଟା ପିଠାରେ ସୁଗନ୍ଧରେ ପୁରିଯାଏ।
ଠିକ୍ କହିଲୁ। ଏଇ ପର୍ବରେ ପରିବାର ଓ ସମାଜର ଭଲ ପାଇବା ବଢେ, ସମସ୍ତେ ମିଶି ଖୁସି ହୁଅନ୍ତି।
ହଁ ସହରର ଲୋକେ ବହୁତ ବ୍ୟସ୍ତ ରହନ୍ତି। ତେବେ ସେ ମଧ୍ୟ ଅନେକ ସ୍ଥାନରେ ରଜମେଳା ହୁଏ।
ଆଜିକାଲି ମୋବାଇଲ୍ ଓ ଇଣ୍ଟରନେଟ ଯୋଗୁ ପିଲାମାନେ ବାହାରେ ଏ ଖେଳୁଛନ୍ତି କିନ୍ତୁ ରଜ ଆସିଲେ ସମସ୍ତେ ଦୋଳି ଖେଳିବାକୁ ବାହାରୁଛନ୍ତି।
ହଁ ଏହା ଭଲ କଥା, ପର୍ବ ପରମ୍ପରାକୁ ଜୀବନ୍ତ ରଖିବା ଦରକାର।
ଆଚ୍ଛା ରଜରେ ତୁ କଣ କଣ କରୁ?
ରାଜରେ ମୁଁ ଅଁ ଏଥର ତ ରଜରେ ମୁଁ ବେଶୀ କିଛି କରିନି। ମୋର ଗୋଟେ ସାଙ୍ଗ ଘରକୁ ଯାଇଥିଲି ତାର ମୋର ବୁଲିବାକୁ ଯାଇଥିଲୁ। ଆଉ ପୋଡ଼ପିଠା ଖାଇଥିଲି, ରଜ ଦୋଳି ଖା ଆ ଖେଳିଥିଲି, ଦେନ୍ ରଜ ରଜ ଗୀତ ମଧ୍ୟ ଗାଇଥିଲି।
ଆରେ ବା! ମୁଁ ବି ଏଇ ରଜରେ ଗୀତ ଗାଇଥିଲି, ପୋଡ଼ପିଠା ଖାଇ ଥିଲି, ମୋ ସାଙ୍ଗ ଘରକୁ ବୁଲିବାକୁ ଯାଇଥିଲି, ନୂଆ ଡ୍ରେସ୍ ପିନ୍ଧିଥିଲି।
ସାଙ୍ଗ ଚାଲ୍ ଏବେ ଆମେ ରଥଯାତ୍ରା ବିଷୟରେ କଥା ହବା।
ଚାଲ୍। ଆଚ୍ଛା ଜାଣିଛୁ ରଥଯାତ୍ରା କାହାକୁ କୁହାଯାଏ?
ତୁ ଜାଣିଚୁ ରଥଯାତ୍ରା ଆସିଲେ ମନରେ ଅଲଗା ଅଲଗା ଖୁସି ଆସିଥାଏ। ଘରେ ସବୁ ପର୍ବର ମାହୋଲ୍ ଚାଲିଛି।
ଉଁ ରଥଯାତ୍ରା ଜଗନ୍ନାଥ, ବଳଭଦ୍ର, ସୁଭ୍ରଦା ମାଆଙ୍କୁ ପୂଜା କରାଯାଏ। ସେମାନେ ନିଜ ମାଉସୀ ମା ଘରକୁ ଯାଆନ୍ତି।
ହଁ ଜାଣିଚି, ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସନ୍ତି ମହାପ୍ରଭୁଙ୍କର ଦର୍ଶନ କରିବା ପାଇଁ। ତୁ କେବେ ଯାଇଛୁ ରଥଯାତ୍ରା ଦେଖା ଦେଖିବା ପାଇଁ?
ହଁ ମୁଁ ପୁରୀ ଯାଏ ରଥଯାତ୍ରା ଦେଖେ। ଏ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ନିଜ ରଥରେ ବସି ସେ ଗୁଞ୍ଜିରା ମନ୍ଦିରକୁ ଯାଆନ୍ତି।
ଆଚ୍ଛା ତୁ ଜାଣିଚୁ ଅ ରଥଯାତ୍ରାରେ ସେ ଯୋଉ ଉଁ ଉଁ ଯୋଉ ରଥ ଗୁଡିକର ନାମ କଣ କଣ ମୁଁ କହୁଛି ଶୁଣ। ଜାଣିଚୁ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥର ନାମ କଣ? ନନ୍ଦିଘୋଷ। ବଳଭଦ୍ରଙ୍କର ରଥର ନାମ ତାଳଧ୍ୱଜ। ସୁଭଦ୍ରାଙ୍କର ରଥର ନାମ ଦର୍ପଦଳନ।
ଶ୍ୟାମ୍ ବାଃ ତୁ ବହୁତ ଭଲ କଥା ଜାଣିଚୁ। ରଥ ଗୁଡ଼ିକ ସୁନ୍ଦର ଭାବେ ସଜା ଯାଏ ନାଁ।
ହଁ ରେ। କାଠରେ ତିଆରି ହେଉଥିବା ବଡ଼ ବଡ ରଥକୁ ରଙ୍ଗୀନ କପଡ଼ା ଓ ଫୁଲ ଦାନୀ ଘରରେ ସଜା ଯାଏ।
ମତେ ରଥ ଟାଣିବାଳୁ ଦୃଶ୍ୟ ବହୁତ ଭଲ ଲାଗେ। ହଜାର ହଜାର ଭକ୍ତ ମିଶି କି ରଥ ରଥ ଟାଣନ୍ତି।
ରଥଯାତ୍ରା ସମୟରେ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ଙ୍କୁ ଯେଉଁଠି
ହୁଁ ମୁଁ ଆଶ୍ଚର୍ଯ୍ୟ ହୋଇଯାଏ ଏହା ଦେଖି। ଏତେ ଲକ୍ଷ ଲକ୍ଷ ଲୋକ ରଥଯାତ୍ରା ଦେଖିବାକୁ ଯାଆନ୍ତି।
ବହୁତ୍ ଦୂର ଦୂରାନ୍ତରରୁ ପର୍ଯ୍ୟଟକ ମାନେ ଆସି ରଥଯାତ୍ରା ଦେଖିଥାନ୍ତି। ଦେଶ ବିଦେଶ ଚାରିଆଡ଼େ ରଥଯାତ୍ରା ମଧ୍ୟ ଆଜିକାଲି ଲୋକ ପାଳନ କରୁଚନ୍ତି।
କିନ୍ତୁ ମୁଁ ଏ ଯାଏଁ ଯାଇନି। ଥରେ ଯିବାକୁ ଇଚ୍ଛା ଅଛି।
ଆଉ ଜାଣିଛି।
ହୁଁ
ସେଠାରେ ଯଦି ଯିବାକୁ ଚାହୁଁଚୁ ତାହେଲେ ଯାଇପାରୁ। କିନ୍ତୁ ସେଠି ଦେଖି ଚାହିଁ କି ଯିବାକୁ ପଡ଼ିବ। କାରଣ ସେଠି ରଥଯାତ୍ରା ଟାଇମରେ ସ୍ ରଥଯାତ୍ରା ସମୟରେ ବହୁତ ଭିଡ଼ ଥାଏ।
ଆଚ୍ଛା ତୁ ରଥଯାତ୍ରା କେବେ ଦେଖିବାକୁ ଯାଇଚୁ?
ହଁ ମୁଁ ଆମ ଘର ଲୋକଙ୍କ ସହିତ ଗୋଟେ ଥର ର ରଥଯାତ୍ରା ଦେଖିବାକୁ ଯାଇଥିଲି। ମୋ ପରିବାରଙ୍କ ସହିତ।
ବାଃ ବାଃ ବହୁତ ଭଲ କଥା। କାଠରେ ତିଆରି ହୋଇଥିବା ବଡ଼ ବଡ଼ ରଥ ଗୁଡ଼ିକୁ ରଙ୍ଗିନ୍ କପଡ଼ା ଆଉ ଫୁଲ ଅଳଙ୍କାରରେ ସଜା ଯାଏ ନାଁ।
ଠିକ୍ କହିଲୁ। ଜାଣିଛୁ ଏହି ପର୍ବରେ ଧନୀ ଗରିବ ଛୋଟ ବଡ଼ ସମ୍ ସମସ୍ତେ ମିଶି ଭଗବାନଙ୍କ ନାମ ନେଇଥାନ୍ତି। ହ
ନିହିମା ଆଚ୍ଛା ଏ। ହଁ ସେହିଦିନ ମହାପ୍ରଭୁଙ୍କୁ ଶହେ ଆଠ ଗରା ପାଣିରେ ସ୍ନାନ କରାଯାଏ। ପରେ ସେମାନେ ତୁତ ହୋଇଯାଆନ୍ତି ବୋଲି ମାନ୍ୟତା ଅଛି।
ହଁ ସେଥିପାଇଁ କିଛି ଦିନ ଭକ୍ତମାନେ ଦର୍ଶନ ପାଇନଥାନ୍ତି। ତାଙ୍କୁ ଅନସର ଘରେ ଅନସର କୁହାଯାଏ।
ହଁ ତାପରେ ନବ ଯୌବନ ବେଶ ପରେ ରଥଯାତ୍ରା ହୁଏ।
ରଥଯାତ୍ରା ଆଉ ଗୋଟେ ବିଶେଷ କଥା ଜାଣିଚୁ ଛେରା ପହଁରା।
ଠିକ କହିଲୁ ପୁରୀର ଗଜପତି ମହାରାଜା ସୁନା ଝାଡ଼ୁରେ ରଥ ସଫା କରନ୍ତି। ଏହା ସମତା ଓ ସେବାର ପ୍ରତୀକ।
ହଁ। ଏ ପରମ୍ପରା ଆମକୁ ଶିଖାଏ ଯେ ଭଗବାନଙ୍କ ଆଗରେ ସମସ୍ତେ ସମାନ।
ହଁ ରଥଯାତ୍ରା କେବଳ ଧାର୍ମିକ ପର୍ବ ନୁହେଁ ଏହା ଆମ ସଂସ୍କୃତି ଓ ଐତିକତାର ପ୍ରତୀକ।
ଆଜିକାଲି ବିଦେଶରେ ମଧ୍ୟ ରଥଯାତ୍ରା ପାଳନ କରାଯାଏ।
ହଁ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ସାରା ବିଶ୍ଵରେ ଅଛନ୍ତି।
ହଁ। ରଥଯାତ୍ରା ସମୟରେ ପୁରୀରେ ବହୁତ ମେଳା ଓ ଦୋକାନ ଲାଗେ ନା?
ହଁ ଖେଳନା, ମିଠା, ପ୍ରସାଦ ବିଭିନ୍ନ ସାମଗ୍ରୀର ଦୋକାନ ଲାଗେ। ପିଲାମାନେ ବହୁତ ଆନନ୍ଦ କରନ୍ତି।
ମତେ ମହାପ୍ରସାଦ ଖାଇବାକୁ ବହୁତ ଭଲ ଲାଗେ। ପୁରୀ ମହାପ୍ରସାଦ ସ୍ଵାଦ ଅଲଗା।
ହଁ ରେ ମହାପ୍ରସାଦକୁ ଅଭଢା ବୋଲି ମଧ୍ୟ କୁହାଯାଏ।
ରଥଯାତ୍ରା ଆମକୁ ଭକ୍ତି, ପ୍ରେମ ଓ ଭାଇଚାରା ଶିଖେଇଥାଏ।
ସଠିକ କହିଲୁ ଏଇ ପର୍ବରେ ଉ ଧନୀ, ଗରିବ, ଛୋଟ, ବଡ ସମସ୍ତେ ମିଶି ଭଗବାନଙ୍କ ନାମ ନେଇଥାନ୍ତି।
ମତେ ଲାଗେ ଆମେ ସମସ୍ତେ ଆମ ପରମ୍ପରାକୁୁ ସୁରକ୍ଷିତ ରଖିବା ଉଚିତ୍।
ନିଶ୍ଚୟ ରଥଯାତ୍ରା ଆମ ଓଡିଶାର ଜାତିର ପର୍ବ।
ତୁ ଜାଣିଛୁ ମତେ ରଜ ପର୍ବ ଓ ରଥଯାତ୍ରା ଦୁଇଟା ଯାକ ବହୁତ ଭଲ ଲାଗେ।
ଆରେ ବା ଭଲ କଥା! ରଜ ପର୍ବ ମାନେ ଖୁସି ଓ ମଜା ପରମ୍ପରର ପର୍ବ ଓଡିଶାର ଲୋକ କେଆକୁ ବହୁତ ଧୁମଧାମ ରେ ପାଳନ କରନ୍ତି। ଆଉ ରଥଯାତ୍ରା ହଉଛି ଆମ ଉଁ ଇଷ୍ଟ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମାଙ୍କର ପର୍ବ। ଏହାକୁ ମଧ୍ୟ ଲୋକମାନେ ବହୁତ ଅଉମ୍ ଆଧ୍ୟାତ୍ମିକତାର ସହ ପାଳନ କରିଥାନ୍ତି।
ତୁ କେବେ ପୁରୀ ପୁରୀରେ ସୁନାବେଶ ଦେଖିବାକୁ ଯାଇଛୁ?
ନା କେବେ ଦେଖିବାକୁ ଯାଇନି, ହେଲେ ଇଚ୍ଛା ଅଛି ଦେଖିବାକୁ ଯିବାକୁ।
ମୁଁ ପୂର୍ବ ବର୍ଷ ଯାଇଥିଲି। ମୁଁ ସୁ ମୁଁ ରଥରେ ତିନି ମୂର୍ତ୍ତିଙ୍କୁ ଦେଖିଲି। ସେମାନେ ସୁନାରେ ବହୁତ ସୁନ୍ଦର ସୁନ୍ଦର ଅଳଙ୍କାର ମାନ ପିନ୍ଧିଥିଲେ।
ଆରେ ବା ବହୁତ ଭଲ କଥା। ମୁଁ କେବେ ଦେଖି ନାହିଁ ହେଲେ ଟିଭିରେ ଦେଖିଛି, ମତେ ଓ ସା ସାମ୍ନାରେ ଦେଖିବାକୁ ବହୁତ ଇଛା ଅଛି।
ଯଦି ସେ ମହାପ୍ରଭୁଙ୍କର ଇଚ୍ଛା ବା ଡୋରି ଲାଗିବ ତାହେଲେ ତୁ ନିଶ୍ଚିନ୍ତ ଯାଇପାରିବୁ ତୋ ପରିବାରର ସହିତ।
ଠିକ କହିଲୁ ଏବେ ଚାଲ ଆମେ ଘରକୁ ଯିବା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।